ହା ହା ହା ହା ହା ହା ହା ହା ହା ହା ହା ହା ହା ହା।
ଆପଣଙ୍କୁ ମୋ କଥା ଠିକ୍ ସେ ଶୁଭ ଯାଉଚି।
ହଁ ବହୁତ ହିଁ ଭଲ ଲାଗୁଚି ଆପଣଙ୍କ ସହ ଯୋଗାଯୋଗ କହିଲ ଧନ୍ୟବାଦ ଆପଣ ଆପଣଙ୍କର ଅତି ମୂଲ୍ୟବାନ ସମୟ ଆ ମୋତେ ହୁଁ ପ୍ରଦାନ କଲେ ଆପଣଙ୍କ ବହୁତ ଦିନ ସମୟ ମୋତେ ଆଉ। ଆପଣ ଜଣେ ବହୁତ ହିଁ ଭଲ ମହିଳା ଯୁବକ ଅଛନ୍ତି।
ଆପଣ ଅସେଶ ଅସେଶ ଧନ୍ୟବାଦ।
ଆଉ ଆପଣ ଏତେ ରାତିରେ ଏମିତି ତିଇ ନଅ ଶୋଇକି ଚେଇଁବାର କାରଣ କଣ ଆପଣ ବାରିଟା ବଜିଲାଣି ଆପଣ ଶୋଇନାହାନ୍ତି। ହ୍ୟାଲୋ ଶୋଇନାହାନ୍ତି ଆପଣ ଶୁଭୁଚି? ହ୍ୟାଲୋ ଶିବ ବାବୁ ହ୍ୟାଲୋ।
ଆଜ୍ଞା ଚେଷ୍ଟା କରୁଅଛି ଆଜ୍ଞା। କୁହନ୍ତୁ ମୋତେ ଜଣେ ସମ୍ପର୍କ କରିବାକୁ ଚେଷ୍ଟା କରୁଅଛି। ତେଣୁ ଆମେ ଟିକେ ହଁ
ହଁ ଆପଣ ଆପ୍
କରିବାକୁ ଚେଷ୍ଟା ଅଛି ତେଣୁ ଆପଣଙ୍କୁ ବହୁତ ସ୍ପଷ୍ଟ ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆମେ ତାଙ୍କୁ ମନା କରିଦେଇଛୁ।
ହଁ। ବହୁତ ହିଁ ବଢିଆ କାର୍ଯ୍ୟ କଲେ ସେ ବ୍ୟକ୍ତି ଜଣକ କିଏ ମୁଁ ଜାଣି ସିଏ ବହୁତୀ ସୌଭାଗ୍ୟ ବସ୍ ହବ ଆଉ ଜଣେ ବ୍ୟକ୍ତି ଆଁ ଆଁର ଆଁର ଆଁର ଆଁର ଆଁରା ହାଁ ହାଁ ହାଁ ହାଁ
ଚେଷ୍ଟା କରିଥିଲେ, ତେଣୁ ଆମେ ତାଙ୍କୁ ଟିକେ ମନା କରିଦେଇଛୁ। ଆମେ ଏତେକ ଉଠେଇ ପାରିଲୁନି ଆଜ୍ଞା ଆମକୁ ଦେଖାଗଲାନି ସେ କେତେ କେତେବେଳେ କଲ କଲେ ତାହେଲେ ଆପଣ ସାର ଜାଣିପାରୁଥିବେ କିନ୍ତୁ ସେ କଲ୍ କରିଥିବେ ବୋଲି।
ହଁ। ଓହୋ
ଆପଣ ଆଉ ଆପଣଙ୍କ ମହିଳା ମିତ୍ରଙ୍କ ଘରୁକୁ ଯାଇନାହାନ୍ତି। ଆପଣ ସିଧଥ ଭାଇଙ୍କ ଘରକୁ।
ଆହା ସିଏ ତ ତାଙ୍କ ଘରେ ଆ ରହୁଚନ୍ତି ଲୁଚିକି। ତା ତାଙ୍କ ଘରକୁ ପଶିଗଲେ ସେ ବହୁତ ଡରିଯାଆନ୍ତି। ବୋଧ ହୁଏ ସେ କୋଉ ଆ ଆତଙ୍କବାଦୀକି ଆମର ଆ କୋଉଥିରେ ଅଛନ୍ତି ବୋଧେ କେ ଆ ଆଉ କଉଥିରେ ଆମର ର ଅଛନ୍ତି ଗୁଇନ୍ଦା ସଂସ୍ଥାରେ, ତ ତାଙ୍କ
ଆଜ୍ଞା, ମୁଁ ଯାହା ଜାଣିବାକୁ ପାଇଲି ଆଜ୍ଞା ସେ ଘରେ ଅଧିକାଂଶ ସମୟ ରହିଯାନ୍ତି ଲୁଚିକି ଆଜ୍ଞା। ବାହାରୁ କଣପାଇଁ ବାହାରନ୍ତିନି, ତାଙ୍କର କିଛି ଆଜ୍ଞା ରୋଗ ଅଛି ନାଁ କଣ?
ନା ବାହାରକୁ ସେ ବାହାରନ୍ତି। ଆଉ ଘର ଭିତରେ ର ରୁହନ୍ତି କାହାକୁ ନ ପଷି ପଶିବାର କାରଣ ବି ମୁଁ ବୁଝିପାରେନି। ମାନେ ତାଙ୍କର କିଛି ଅଛି ବୋଧେ ଆ ମାଲ ମସାଲା ତ ତାଙ୍କ ଫ୍ୟାମିଲି ବୋଧ ବୋଧେ ଗୁଇନ୍ଦା ସଂସ୍ଥା। ତ ମୁଁ କେବେ ଦେଖ ଖିନି ତାଙ୍କୁ ମାନେ ତାଙ୍କ ଘରେ କିଏ ପଶିବା ତାଙ୍କ ବାପା ମଧ୍ୟ ସବୁଆଡେ ବୁଲି ବୁଲି ଆ
କୁହନ୍ତି? ଆମେ ମଧ୍ୟ ତାଙ୍କ ଘରକୁ ଯେତେବେଳେ ଯାଇଚୁ ଭ୍ରମଣ କରୁଚୁ ସେ ଲୁଚି ଘରେ ଥାନ୍ତି ଡାକିଲେ ଆସିବେ ନହେଲେ ନାଇଁ।
ଓହୋ, ହଁ ସେ ବି ଗୁଇନ୍ଦା ସଂସ୍ଥା ତାଙ୍କ ବାପା ମଧ୍ୟ ଅ ଚାରିଆଡେ ବୁଲି ବୁଲି ନଜର ରଖନ୍ତି। କି କୋଉଠି ଅଛନ୍ତି କଣ ନାଇଁ? ଆଉ
କ୍ୟାମେରା ଲାଗିକି ଅଛି?
ହଁ, ତା ବୁଝିପାରୁଥିବେ ଆପଣ ବହୁତ୍ ହି ବହୁତ ହି ଆଁ ଭଲ ଲୋ
ଆଜ୍ଞା। ହୁଁ, ବହୁତ ହି ଭଲ ଲୋକ। ଆପଣ ଜାଣିଛନ୍ତି ବୋଧେ ତାଙ୍କୁ ବହୁତ ନିକଟରୁ?
ହଁ, ହଁ, ଆ ତ ଅ ତାଙ୍କ କଥା ଆଉ କାଇହିଁ କହୁଛନ୍ତି ସେ ତ ମାନେ ଏମିତି ଘରେ ରୁହନ୍ତି। ଆଉ ଆଉ ଗୁଇନ୍ଦା ସଂସ୍ଥା ବୋଧେ ତ ତାଙ୍କ ଘରକୁ ଜଣେ ତାଙ୍କର ଆମର ଅ ଜଣେ ଭଡା ଟିଆ ଯାଇଥିଲେ। ତ ସେ ପାଣି ପିଇବାକୁ ଯାଇଥିଲେ ତ ଅ ସିଦ୍ଧାର୍ଥ ଭାଇ ତାଙ୍କ ମାଙ୍କୁ କହିଲେ ଏଇ ମହିଳା ଜଣଙ୍କ କାହିଁକି ଆମ ଘରକୁ ଆସିଛନ୍ତି? ଜଲଦି ତାଙ୍କୁ ବାହାରକୁ ବାହାର କରନ୍ତୁ, ପ୍ରସ୍ଥାନ କରାନ୍ତୁ। ତ ଆଉ ତା ମା କହିଲେ ସେ ପାଣି ପିଇବାକୁ ଆସିଛନ୍ତି। ତ ମତେ ଲାଗୁଚି ସେ ବୋଧେ ଗୁଇନ୍ଦା ସଂସ୍ଥାରେ ଅଛନ୍ତି? ଆଉ ବହୁତ ହିଁ ଭଲ କାର୍ଯ୍ୟ କରୁଛନ୍ତି ଗୁଇନ୍ଦାରରେ ଯଉ ଅଛନ୍ତି। ଅ
ପିଲାବେଳେ ଜଣାପଡନ୍ତି କିନ୍ତୁ ନୁହଁ ଆଜ୍ଞା, ସେ ଟିକେ ବହୁତ ପବନ ମାରନ୍ତି ଏ ବୋଧେ?
ହଁ, ତା ବନ୍ଧ ଭିତରେ କି କଣ ଚାଲିଥାଏ କିଏ ଜାଣେ? ଆଉ
ଆଜ୍ଞା। ଆପଣ ବୋଧେ ତାଙ୍କୁ ଭଲ ଭାବରେ ଜାଣିପାରନ୍ତି, କାହିଁକିନା ଆପଣ ତାଙ୍କ ନିକଟତର ଲୋକ ନାଁ?
ହଁ, ହଁ। ତ ଆପଣ ଜାଣିଛନ୍ତି, ଆମେ ଆ କେଉଁ ବିଷୟରେ ଗୋଟେ ମନେ ପଡୁଥିଲା ଭୁଲିଗଲି ଆଜ୍ଞା। ଛାଡ଼ନ୍ତୁ, ତାଙ୍କର ଛାଡ ହଁ, ସିଏ ଟିକିଏ ଗୋରା ମଧ୍ୟ ଦେଖାହାଆନ୍ତି। ପାରିଚନ୍ତି, ଫରେନରୁ ଆସିଛନ୍ତି ସେ ବୋଧେ, ଆଁ ହଁ ଇଣ୍ଡିଆରେ
ଦେଖାଯାନ୍ତି। ତାଙ୍କର ପରିବାର ଏକା ସମତେ ଆଜ୍ଞା ସେମତି ଟିକେ ଗୋରା ଗୋରା।
ହଁ, ଟିକେ ମକ୍ସଦ ଅଛି ବୋଧେ କିଛି ତ ମାଏ କଅଁ କରିବା ଆଉ? ଆ-ଆମେ
ଆମେ କିଛି କହିପାରିବାନି, ତାଙ୍କ ପରିବାର କଥା ଆଜ୍ଞା।
ଆଉ ଆପଣ କଣ ଖାଇଛନ୍ତି ଜଳଖିଆ ନା ଖାଇନାହାଁନ୍ତି?
ନାଇଁ ଆଜ୍ଞା। ଆମେ ଏବେ ଶୋଇକି ଉଠିଲୁ, ଆମେ କିଛି ଖାଇନାହୁଁ। ଆପଣ କିଛି ଖାଇଛନ୍ତି କି?
ମୁଁ ଆଜି ସକାଳୁ ଟିକେ ସିମେଣ୍ଟ ଆଉ ଚିପ୍ସ ଆ ମିଶେଇକି ଗୁଡି ଲଗେଇକି ଖାଇଦିଏ
ଓ ଆଜ୍ଞା ବହୁ ହି ଭଲ ଖାଦ୍ୟ ଖାଇଛନ୍ତି ଆଉ
ହା ହା ହା ହା ହା ହା ହା ହା ହା ହା ହା ହା ହା ହା ଆଉ
ନାଇଁ ଆଜ୍ଞା, ଏମତି ହବା କିଛି ଆବଶ୍ୟକ ଶ୍ୟକ ନାହିଁ ଆପଣଙ୍କର, ଏମତି ହବ କିଛି ଆବଶ୍ୟକ ନାହିଁ ଆପଣଙ୍କର।
ଓହୋ, ଆ ସେଇ ଯୋଉ ହା ଆଜ୍ଞା। ଆ ତ ଆପଣ ଜାଣିଚନ୍ତି କି?
ଏ ବହୁତ
ହା ହା ହା ହା ମୁଁ କାଲି ରାତିରେ ଆମ ଘର ଭିତରେ ଚୋରରୁ ଦିଟା ପଶିଥିଲେ ତ ମୁଁ ତାଙ୍କୁ ଗୋଡ଼ାଇଲି, ଆଁ ନା, ମୁଁ ତାଙ୍କୁ ଟିକେ ମା ଭଉଣୀ ତାଙ୍କର ଟିକେ ଆ କଥା ମନ ପକେଇକି ଯେତେବେଳେ ଡାକିଲି ସିଏ ଦୌଡିଛନ୍ତି ଅଲଗା ପ୍ରକାର, ମୁଁ ଦୌଡିଲିନି କାରଣ ବର୍ଷା ଯେହେତୁ ବର୍ଷା
ଆପଣଙ୍କ ଘରେ ଆଜ୍ଞା ଜିନିଷ ପତ୍ର ଆଜ୍ଞା ବଞ୍ଚିଗଲା ଆପଣଙ୍କ, ବହୁତ ହି ଭଲ କରୁଛନ୍ତି।
ନା, ସେ ଆକ୍ଚୁଆଲି ଅ ବାହାରୁ ଆ ଗା ଡି ବି ଚୋରି କରିବାକୁ ଚେଷ୍ଟା କରୁଥିଲେ। ତ ଆପଣ ଜାଣିଛନ୍ତି, ହଁ ହଁ, ତ ମୁଁ ତାଙ୍କୁ ଧରି ପକେଇଥାନ୍ତି ତ ବର୍ଷା ଯେହେତୁ ହଉଥିଲା ଆଉ ଗୋଡ ଟିକେ ଖସି ଯାଇଥାନ୍ତା, ଗୋଡ ଖସିଥାନ୍ତା ଆଉ ବର୍ଷା ର୍ଷା ବହୁତ ଜୋର ହଉଥିଲା, ତ ଆପଣଙ୍କୁ ଆରେ ସାଢେ ଗୋଟେ ରାତି କଥା କହୁଛି ମୁଁ, ତ ମତେ ଆ ଟିକେ ଗେଟ୍ ଖୋଲିକି, ହଁ ଗେଟ ଖୋଲିକି ସେ ଆକଚୁଆଲି ପା ସେ ଟିଙ୍ଗି ଯାଇଥିଲେ। ତ ଯିବାକୁ ଆ ତ
ଟିଂ ଯାଇଥିଲେ। ଆପଣ ତାଙ୍କ ମଝିରେ ପାଚେରି ଡ଼େଇଁକି ଗଲେନି, ଖୋଜିବା ପାଇଁ?
ମୁଁ ଗୋଡ ଗୋଡ ଖ-ଖସିଯିବ ଆଉ ତାଙ୍କ ପାଖରେ ହତିଆର ଥିବ ନା ଆପଣ ଇଏ କଣ ଗାଈ ବାଛୁରୀ ଯୋଉ ଘନ୍ ଘଣ୍ଟି ବଜଉଛନ୍ତି ବୋଧେ ଆ ଗାଈ। ଆ ହଁ ଡରିନି ମୁଁ ମୁଁ ମୁଁ ଗୋଡ଼େଇ ପାରିଲିନି କାରଣ ଅନ୍ଧାର ଥିଲା, ଆଉ ଓ ହଁ ଅନ୍ଧାରଥିଲା ତ ଆଉ ରୋଡ ବି ବହୁତ ପାଣି ଥିଲା ରୋଡରେ
ଆପଣ କିଛି ନାହିଁ, ଆପଣ ଗୋଟେ ଆପଣ ଆମର ପୋଲିସ କୁ ଆଜ୍ଞା କଲ୍ କରିଥିଲେ ଆଜ୍ଞା ସେ ଆସିଯାଇଥାନ୍ତେ! ଆପଣ କଲ କଲେଣି?
ହଁ କଲ୍ ବି ମଧ୍ୟ କରାହେଇଥିଲା ତ ସେ କହିଲେ କି ଆପଣଙ୍କ ମୁଁ କରିଛି ଆପଣ ଟିକେ ଶୁଣନ୍ତୁ, ଆପଣ ଏତେ ବ୍ୟସ୍ତ ହଉଛନ୍ତି, ଆପଣଙ୍କ ପୂଜା ହଉଛି ନା କ ଆ ତ ଠିକ୍ କହିଲେ କି ଆପଣ କାଲି ବଡ ବଡ ଥାନା ଆସନ୍ତୁ ଆଉ ଏଫ ଆର ଟା ଦିଅନ୍ତୁ? ଆ ତ ମୁଁ ଏହି ଛୋଟ କାମ ପାଇଁ ମୁଁ ଥାନାରେ ଏଫଆର ଦେବୀ କମ ମାନେ ସେଇତ ପଳେଇଲେ ଏଣ୍ଡୁ ଉଡ଼ିକିଆ ନା ବଦନାମ ନୁହଁ! ଏମିତି ସେ ବହୁତଥର ଚୋରି କରିବାକୁ ଆସିଛନ୍ତି! ତ ତାଙ୍କ ନାଁରେ ଦିଆ ହେଇଛି କପ୍ଲେନ ଦିଆ ହୋଇଛି। ଆଜ୍ଞା ଆପଣଙ୍କ ଷଣ୍ଡ ବୋବେଇଲାଣି ବୋଧେ। ଏଇ ଗାଈ ସାଉଣ୍ଡ କୋଉଠି ଆଉଚି? ନା ମୁଁ ଜାଣିିନୁ
ଶଙ୍ଖ ଫୁଙ୍କା ହଉଛି ନା ଆଜ୍ଞା ଶଙ୍ଖ ପୁଙ୍କା ହଉଛି, ଆପଣଙ୍କୁ ଭୁଲ କଥା ସୁ ଶୁଭୁଚି ଆଜ୍ଞା ହୁଁ। ଆପଣ ତାଙ୍କୁ ବୋଧେ ଜାଣିଛନ୍ତି ଚୋରି କରିବାକୁ ଆସିଥିଲେ ଆପଣ ତାଙ୍କୁ ଜାଣିଛନ୍ତି ବୋଧେ।
ତ ମୁଁ କେମିତି ଜାଣିବି ଆପଣ କି ଅଜବ କଥା କହୁଛନ୍ତି?
ଆଜ୍ଞା ସେଇଠେ ଲୋକ ହେଇଥିବେ ଯଦି ଆପଣ ଟିକେ ଚିହ୍ନି ପାରିବେ ନା ମୁହଁରେ ମୁଖା ପିନ୍ଧିକି ଆସିଥିଲେ ସେମାନେ?
ଆଜ୍ଞା, ନା ସେ ଗାମୁଛା ଜଣେ ଘୋଡେଇ ଥିଲେ ଆଉ ଜଣେ ବିନା ଗାସୁଛାରେ ନା
ଓ ସେମିତି ଆସିଥିଲେ।
ହଁ।
ନା ଆପଣ ସେ କି ସତର୍କ ରୁହନ୍ତୁ, ଆପଣ ଏତ ରାତିରେ ଆପଣଙ୍କ ନିଦ କେମିତି ଭାଙ୍ଗିଲେ ଆଜ୍ଞା ଚୋରି ଆପଣ ନିଦ କେନ୍ତି ଭାଗିଲା କି ଏତେ ରାତିରେ? ଆପଣଙ୍କ ଘର ବାହାରେ ଆଜ୍ଞା ଅଛି କି ଲାଟିନ୍?
ଆ ହଁ। ମୁତିବାକୁ ଯାଇଥିଲି। ଅ ବହୁତ ହିଁ ଭଲ ଲାଗିଲା ମତେ ନା ମୁଁ ରୋଡ ଉପରେ କିନ୍ତିଯିବି ମୁଁ।
ଆଜ୍ଞା ଆପଣଙ୍କୁ ବାହାରେ ମୁତିବାକୁ ବଧେ ବହୁତ ଭଲ ଲାଗେ? ଆପଣଙ୍କୁ ବାହାରେ ମୁତିବାକୁ ବଧେ ବହୁତ ହି ଭଲ ଲାଗେ?
ଆ ଆପଣଙ୍କୁ ଶୁଭୁନି ବୋଧେ ଠିକ ସେ ଆପଣଙ୍କୁ ଦି ତିନି ଥର କହିବାକୁ ପଡୁଛି? ଆଁ।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ଟିକେ ଡବଲ ଡବଲ ଶୁଭୁଚି ତେଣୁ ନାଁ ଏବେ ଶୁଭୁଚି ଆଜ୍ଞା ଏବେ ଶୁଣୁଛି।
ଆପଣ ହାତୀ ମେଳରେ ରହୁଛନ୍ତି ଯୋଉ ମ୍ପ ମ୍ପ ହଉଛନ୍ତି ହାତ
ନାଇଁ ଆଜ୍ଞା ହାତୀ ଫାତି କେହି ନାହାନ୍ତି ଆଜ୍ଞା ଖାଲି କିଛିଟା ଆଜ୍ଞା ଗାଈ ଅଛନ୍ତି ନା ଲୋକ କେହି ନାହାନ୍ତି।
ଓହୋ! ହାତୀ ଚାଷ କରୁଛନ୍ତି। ଗାଇଲେ ମସ୍ତ ନାଇଁ ବହୁତ ହିଁ ଭଲ ଆପଣଙ୍କ।
ମାଟି ଚାଷ ନାହିଁ କି ଗାଈ ଚାଷ ବି ନାହିଁ।
ହୁଁ ଆଉ ଆପଣ ଆ ଚାହା ପାନ କରନ୍ତୁ ଆଉ ଟିକେ ଗୁଟକା ଖାଆନ୍ତୁ କି ସେ ବିଗ୍ ବବୁଲ ଫବୁଲ ଆ କଫି କଫି ପିଉନାହାନ୍ତି।
କଫି ପିଉଚି ମୁଁ କିନ୍ତୁ କେତବେଳେ କେମିତି।
ଆ ପୁରା ଯାଇ ଷ୍ଟାର ବୁକ୍ସରେ ପିଉଥିବେ ଆପଣ ଆପଣଙ୍କ ଧନି ଲୋ ବୋହୁତ ହିଁ ଧନୀ ଲୋକ ଆପଣ ବୋହୁତ ଅର୍ଥ ଅଛି ଆପଣଙ୍କ ପାଖରେ। ଏ ହେ ସେଗୁରା କଣ ପାଉତି ଫାଉତି ଆପଣ ଯାଉଚ ଷ୍ଟାର ବୁକ୍ସ ମତେ ମିଛ କଥା କହୁଚନ୍ତି ଆପଣ ଆ ଆପଣ ବିରିୟାନୀ ବୁକ୍ସ ଯାଉଚନ୍ତି ବିରିୟାନୀ।
ନାଇଁ ଆଜ୍ଞା ଆମର ଏତେ ଅର୍ଥ ରାଶି ଆଜ୍ଞା ଆମର ଅର୍ଥ ରାଶି ଟିକେ କମ୍ ଅଛି। ତେଣୁ ଆମେ ପାଞ୍ଚଟଙ୍କିଆ ପାଉଚୁରେ ଖୁସି ହେଇଯାଉ।
ନାଁ ନାଁ ମିଛ କଥା ଇଏ ଆପଣ କଣ ଖାଉ ହୁଁ ହଁ ର‌ଅ। ଆପଣ ବୋହୁତ ହିଁ ଭଲ ଲାଗିଲା ଆପଣ ସହ କଥା ହେଇ।
ନାଇଁ ଆଜ୍ଞା ମୋ ମୋବାଇଲରେ ଆଜ୍ଞା ଚାର୍ଜ ଆଜ୍ଞା ନାହିଁ ଆଜ୍ଞା ତିନି ପରସେଣ୍ଟ। ଚାର୍ଜ ହୋଇଯାଇଚି ତେଣୁ ଆମେ ଦୁଃଖର ସହ ଆପଣଙ୍କ ସହିତ ସମ୍ପର୍କ ରଖିବାକୁ ଛିର୍ନ କରୁଚୁ।
ଆଜ୍ଞ।
ଓହୋ ତାହେନେ ଆପଣଙ୍କଠୁ ତ ବୋହୁତ କମ୍ ପରସେଣ୍ଟ ଆଜ୍ଞା ମୋର ରହିଚି ଆଜ୍ଞା ନମସ୍କାର। ଆଜ୍ଞା ନମ